ହଁ ହ୍ୟାଲୋ।
ହ ହଁ ଆପଣଙ୍କ କଲ୍ ଟା ଏତେବେଳେ ହିଁ ଲାଗିଲା ମୁଁ ପାଞ୍ଚ ମିନିଟ୍ ହେଲା ଆପଣଙ୍କ ନମ୍ବର କୁ ଟ୍ରାଏ କରି କରି ଏବେ ହିଁ ଲାଗିଲା।
ଓହୋ ମୋରତ ସହେତେ ଲାଗୁନଥିଲା ଚାରିଟା ବେଳୁ ମୁଁ ହେଇଥୀପାଇଁ ବନ୍ଦ କରିଦେଇଥିନି ଆପରେ।
ହୁଁ, ଉ। ନାଇଁ, ଆଜି ବି ଟିକେ ବର୍ଷା ପାଇଁ ନେଟୱାର୍କ ପ୍ରୋବ୍ଲେମ୍ ରହିଛି ତ, ସେଥିପାଇଁ କଲ୍ ଟିକେ ଯିବା ଆସିବା ପ୍ରୋବ୍ଲେମ୍ ଉଁଛି ଆଉ।
ହଁ। କଣ କରୁଛନ୍ତି ଆପଣ ଏଇନା?
ଆମ ବର୍ତ୍ତମାନ ରୋସେଇ ଆମର ବସିକି ପାଗ ଦେଖୁଥିଲୁ ବର୍ଷାର ବହୁତ ଆଜି, ବହୁତ ପରିମାଣ ବର୍ଷା ହେଇଛି, ଏବେ ଜଷ୍ଟ ଆମ ଆଡେ ଟିକେ ଛାଡିଛି, ତଥାପି ଆକାଶ ପୁରା ମେଘ ପୁରା ଢାଙ୍କିକି ଅଛି, ବର୍ଷା ବୋଧେ ହବ ଆଉ।
ଆମ ଆଡେ ତ ଏ ପର୍ଯ୍ୟନ୍ତ ଲାଗି ରହିଛି।
ବିଜୁଳି ବି ଏବେ ହଉଛି।
ଓ ହ, ଆମର ବିଜୁଳି ନାହିଁ କିନ୍ତୁ, ବର୍ଷା ଲାଗି ରହିଛ ଏପର୍ଯନ୍ତ।
ହଁ, ବର୍ଷା ବହୁତ ଜାଗାରେ ଆଜି ପ୍ରବଳ ହାରରେ ହଉଛି। କଣ୍ଟିନ୍ୟୁ ହଉଛି।
ହଁ, ଆମର ଭୁଲ ହେଇଗଲାଣି ବିଲ ବାଡ଼ି।
ଆପଣଙ୍କ ଆଡେ ଚାଷ ବାସ ସରିଗଲାଣି?
ନା ଚାଷ ଏବେ ତଳା ପକା ହେଇଛି ପରା।
ହୁଁ, ହୁଁ, ବିଲ କାମ ତାଲେ ସାରିନାନ୍ତି।
ନା।
ଏବେ ତ ପାଣି ଲାଗୁଛି ଆଉ। ଦୁଇ ତିନି ଦିନି ହେଲା ଲଗାତର୍ ଟିକେ ବର୍ଷା ଟା ହଉଛି ଆଉ।
ଆମ ଆଡେ, ପାଞ୍ଚ ଦିନି ହେଲା ଲଗାତାର ହଉଛି।
ଆ ଏଇଥିରେ ଆପଣଙ୍କ ବିଲ ବାଡି କାମ ସବୁ ଶେଷ କରିଦେବେ ଆଉ।
ଆମର ତଳା ପଡିଛି। ବର୍ଷା ପାଣି ଟା କଟିଲେ ତଳା ବଢିବ।
ଓହୋ! ମାନେ ଗଛ ଗୁଡା ହେଇନି ଏପର୍ଯ୍ୟନ୍ତ ମାନେ ରୋଇଲା ଭଳିଆ।
ହଁ, ପାଣି ଯଦି ରହିବ ପଚିଯିବ।
ଲେଟ୍ ରେ ବୋଧେ ପକେଇଲେ ଆଉ।
ବର୍ଷା ତ ରଜରେ ବର୍ଷା ହେଲାଁ। ବର୍ଷା ହେଲା ଆଉ ଇଏ ପାଗରେ ପକେଇ ପାରିଲେନି। ଆସ୍ ସବୁବେଳେ ରଜ ପୂର୍ବରୁ ପଡେ।
ହଁ।
ଏବେ ବର୍ଷା ହେଇଗଲା। ସେଥିଆଇଁ ରହିଗଲି, ଟିକେ ଲେଟ୍ କରି ଏଇ ବର୍ଷା ଚାଲିଚି ଚାଲିଚି।
ଉଁ, ହୁଁ।
ଆପଣ କୋଉ ଜାଗାରୁ?
ମୁଁ ଯାଜପୁରୁ କହୁଛି।
ଏ ଯୋଉ ଟାଉନ?
ଆଜ୍ଞା।
ଉଁ ହୁଁ। କୁହନ୍ତୁ କିଛି?
ଆଉ ଆପଣଙ୍କର ଲୋକେସନ୍ ଟା କୋଉଠୁ କହୁଥିଲେ?
ଆମର କେଉଁଝର।
ଆପଣ ସେ ଆଉ, ଆପଣଙ୍କର ଯୋଉ-ଉ କେଉଁଝର ପଟରୁ କଣ ନଦୀ କହିଲେ?
କେଉଁଝରେ ଆମ ନଦୀ!
ନଦୀ କଣ
ଆମର ଏଠି ତ ନଦୀ ନାହିଁ। ଡ୍ୟାମ୍ ବହୁତ ଅଛି।
ଉଁ ହୁଁ। ଡ୍ୟାମ୍ ବୋଲି ଆପଣ ଯୋଉ ଜଳପ୍ରପାତ ସବୁ କହୁଛନ୍ତି ନା!
ହଁ ହଁ ହଁ।
ଉଁ, ହୁଁ।
ଜାଣିଥିବେ ରେମାଲ୍ ଡ୍ୟାମ୍।
ହଁ, ରେମାଲ୍ ଟା ଆପଣଙ୍କ ଲୋକେସନ୍ ରେ ଯାଉଛି।
ହଁ ସେଇ ରେମାଲ ଦ୍ୟାମ ରେ ବା ଆମ ଘର ରେମାଲ କରେ ପାଖରେ।
ଆମେ ଯାଉ ପିକନିକ ପାଇଁ ଦିଥର ଖଣ୍ଡେ ରେମାଲ ଯାଇଚି। ହଁ ଏଟା ପିକନିକ ପ୍ସଟ ନୁହଁ କି? ଯାଉଚୁ
ନୂଆବର୍ଷ ଟାଇମ ରେ ତ ଜାଗା ମିଳେନି।
ହଁ ସେନ୍ତୁ ସବୁବେଳେ ବି ନା ପ୍ରାୟ ସମୟ ସେଠିକି ବହୁତ ଲୋକ ଯାଆନ୍ତି। ଭଲ ପ୍ଲେସଟା ତ ଯାଆନ୍ତି ଆଉ।
ହଁ ଏବେ ପାଣି ଛାଡୁନ୍ତି ବ ଯୋଉ ସବୁ ଗେଟ ଖୋଲି ଦେଇଚନ୍ତି।
ହଁ ଏବେ ଟିକେ ଯାଇ ହୋଉନଥିବ ନଲେ ଆଉ ସବୁ ଏଇ ତିନି ମାସ ଟା ଟିକେ ଯିବାକୁ କଷ୍ଟ ନଲେ ଆଉ ପ୍ରାୟ ସମୟରେ ଲୋକ ଯାଆନ୍ତି ରେମାଲକୁ।
ହଁ।
ରେମାଳଠୁ ଆପଣଙ୍କ ଘରଟା କେତେ କିଲୋମିଟର?
ଆମର ହବ ପାଞ୍ଚ କିଲୋମିଟର ଖଣ୍ଡେ ହବ।
ପାଞ୍ଚ କିଲୋମିଟର ହବ କି ଆହୁରି କମ୍ ହବ।
କମ ହବ ପାଞ୍ଚ କିଲୋମିଟ
ହଁ।
ହୁଁ। ଭଲ ତାଲେ ମାଛ ସବୁ ଧରିଥିବେ ଆଉ। ଜଳ ଟା ହୁଁ।
ଧଇଲେ ତ ଆମେ ଆଗେ ଆ ଯାଇକି ପାଇଆ ଆମେ ସବୁବେଳେ ଜମାଳ ରେ ରଉ। ପାଖରେ ନା ଫସ ରାତି ପାଇନେ ସିଆଡେ ପଳଉବୁ।
ସେଥିପାଇଁ ନା ସବୁ ସେପଟେ ଛୋଟ ଛୋଟ ଜାଗାରୁ ଆପଣ ମାଛ କଲେକ୍ଟ କରିପାରୁଥିବେ ଭଲ ଭାବରେ।
ନା ନା ଆମେ ମାଛ ଧରୁନା ଯଉ
ନା ଆପଣ ନୁହଁ ହଁ ସେଇଆ ମୁଁ କହୁଚି ମୁଁ କଇନି ଆପଣଙ୍କ ସେଠି ମାଛ ଟା ମିଳି ପାରୁଥିବ। ସେଇଆ ଆପଣଙ୍କୁ କହିଲି। ଆପଣଙ୍କ ସେପଟରେ ବି ଲୋକ କିଛି ଆଣନ୍ତି ଯୋଉ ଛୋଟ ମାଛ ସବୁ ଆଣନ୍ତି କୁହନ୍ତି ରେମାଳୁ ସେପଟରୁ ତ ଆମେ ସେଇଥିପାଇଁ କହିିଲୁ।
ଓହୋ ହଁ ବହୁତ ଲୋକ ମାଛ ଧରନ୍ତି।
ହଁ ପାଣିର ଇଏ ଅଛି ଆଉ ସବୁ ଛୋଟ ବିଲ ଫିଲ ଯୋଉ ଗାଡ ଫାଡରୁ ତାକୁ ମାଛ ଟା କଲେକ୍ଟ କରିଦିଅନ୍ତି ଆଉ।
ହଁ। ସେତ ଅଛି ସେପଟେ ଗୋଟେ ନଈ ଟାଇପ ର ସେ ସବୁବେଳେ ପାଣିଟା ପଶୁଚି ସେ ଡ୍ୟାମ କୁ ସେ ଜଙ୍ଗଲ ଭିତରୁ। ଡ୍ୟାମ ଟୁ ସେ ଜଙ୍ଗଲରୁ ତ ସେ ଜାଗା ଟା ହଉଛି ବଢିଆ ଜାଗା।
ହଁ ହଁ ଆମେ ବି ଯାଇଚୁ ଦେଖିଚୁ ହଁ।
ହ ଆଉ ସେ ଭିତର ଆଡେ ଯାଇଚନ୍ତି?
ମାନେ ଯୋଉ ରେମାଳ ଯୋଉ ଅ ମାନେ ଯୋଉ ଗଛ ଭିତରେ ଯୋଉ ପାଣି ଟା କଉଚନ୍ତି ତ ଏପଟ ଯୋଉ ଜଙ୍ଗଲ କଡକୁ?
ନା ନା ଯୋଉ ପଟେ ପାଣି ପଶୁଚି।
ଆମେ ଏତେ ଦେଖିନୁ ଅଳ୍ପ ସମୟ ଆମେ ବୁଲିକି ଆସିଚୁ ତଥାପି ହାଫ୍ କିଲୋମିଟର ଖଣ୍ଡେ ଯାଇ ଚୁ ବୁଲାବୁଲି କରିବା ପାଇଁ ବେଶୀ ଯାଇନି।
ତାନେ ଆପଣ ସେଇ ବାଟ ମୁହଁରେ ଦେଖିଥିବେ।
ହଁ ଯାଇଥିଲୁ ଦୁଇ ତିନି ବର୍ଷ ଚାରି ବର୍ଷ ତଳେ ଯାଇଥିଲି ରେମାଳ।
ଓହୋ। ସେ ନଈଟା ଯୋଉ ପାଣି ପସିଚି ସେ ବହୁତ ଜଙ୍ଗଲ ଭିତରେ ସେ ଚାଲିକି ଯିବାକୁ ପଡିବ।
ହୁଁ।
ଚାରି ବର୍ଷ ତଳେ ମାନେ ଆସିଥିଲେ ଏବେ ଆହୁରି ବାଗେଇ ଦେେଲେଣି।
ହଁ। ଆଗ ଅପେକ୍ଷା ବହୁତ ବହୁତ ଲୋକ ଆସୁଚନ୍ତି ଏବେ।
ସେଟା ଭଲ ବି ପିକନିକ ସ୍ପଟ ଟା।
ହଁ। ଆଉ ଉପରେ ଯାଇଚନ୍ତି ଆଉ ଘଟଗାଁ।
ହଁ ଘଟ ଗାଁ ଯାଇଚୁ।
ଆଉ କୁଆଡେ କୁଆଡେ ଯାଇଚ ଘଟଗାଁ ସାନ ଘଗେରା ବଡ଼ ଘଗେରା।
ହଁ ସେସବୁ ଯାଇଥିଲୁ ଆଉ ରିସେଣ୍ଟଲି ଏବେ ଯାଇନୁ ମୁଁ କିନ୍ତୁ ଆଉ କିଛି ବର୍ଷ ପୂର୍ବୁରୁ ଯାଇଥିଲି। କାଲକାଡ ଦେଇ ଯାଇଚୁ ଆଉ କ ରାଉରକେଲା ଯାଇଚୁ ହନୁମାନ ବାଟ ଟିକା ଆଇଜି ପାର୍କ। ଆଉ ଯାଇଚି ଛତିଶଗଡ଼ ବର୍ଡର ଆଉ ଘଣ୍ଟେଶ୍ଵର। ସମଲେଶ୍ଵର ଆଉ ହୀରାକୁଦ।
ହୀରାକୁଦ ଡ୍ୟାମେ ଆମେ ଏଇ କୁ ଗତ ବର୍ଷ ଯାଇଥିଲୁ। ପାଣି ଛାଡ଼ି ନଥିଲା ହେତେବେଳେ।
ଆମେ ଯାଇଥିଲୁ ଏଇ ଜାନୁଆରୀରେ ଯାଇଥିଲୁ।
ହୁଁ ଆପଣ କଣ ଏଇ ପିକନିକ ଯାଇ ଯୋଉ ଇଏ ଟ୍ରିପ ରେ ଯାଇଥିଲେ ନା କଣ କାମରେ
ନାଁ ନାଁ ପିକନିକ୍ ଯାଇଥିଲି ସାଙ୍ଗମାନଙ୍କ ସହିତ।
ଓହୋ। ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ଆମର ହଉଚନ୍ତି ଆମର ଆ ମୋର ଦିଟା ପୁଅ ଆଉ ମୋ ସ୍ଵାମୀ ଅଛନ୍ତି ଶାଶୁ ଶଶୁର ଯାଆ ଦେଢ଼ସୁର ଆଉ ଗୋଟେ ପୁତୁରା ଆଉ ଆମର ଜଏଣ୍ଟ ଫ୍ୟାମିଲି।
ଓହୋ। ଆମର ବି ଜଏଣ୍ଟ ଫାମିଲି ଆଜି କାଲି ଜଏଣ୍ଟ ଫ୍ୟାମିଲି କୋଉ ମିଳୁଚନ୍ତି।
ହଁ ଆଜିକାଲି ତ ସମସ୍ତେ ଜଏଣ୍ଟ ଫ୍ୟାମିଲି ପସନ୍ଦ କରନ୍ତି କିଏ ପସନ୍ଦ କରନ୍ତି କିଏ ସେ ହେଇଯାଆନ୍ତି ଯାହାକୁ ଯାହା ଭଲ ଲାଗିଲା ଆଉ
ହଁ।
କିନ୍ତୁ ଜଏଣ୍ଟ ଫ୍ୟାମିଲି ରେ ରହିଲେ କି ଏଇଆ ହଉଚି ସବୁଠୁ ହାପି। ସବୁବେଳେ ହାପି। ସମସ୍ତିଙ୍କ ମାନେ ତମର ଅଭାବ ଟା ଜାଣି ଭଲ ତମର ଭଲ ମନ୍ଦ ଟା ଜାଣି ଜାଣି ପାରିବ। ତମେ ଜଣଙ୍କର ଜାଣିପାରିବ ଦିଜଣଆଙ୍କର ବରାବର ମାନେ ରହିଲେ ବି ତମକୁ କଷ୍ଟ ଲାଗିବନି ତାଙ୍କୁ କଷ୍ଟ ଲାଗିବନି। ଯାହାକୁ ଯେମତି ସାଟିସଫାଏଡ୍‌ ଲାଗିଲା ଆଜ୍ଞା।
ଆମର ପନ୍ଦର ଜଣ ମେମ୍ବର ଆମର।
ଓହୋ ଆମ ଘରେ କିନ୍ତୁ ଦଶ ଜଣ ମେମ୍ବର।
ଆପଣଙ୍କ ସ୍ୱାମୀ କଣ କରନ୍ତି?
ଏଗ୍ରିକଲ ଡିପାର୍ଟମେଣ୍ଟ ରେ ଅଛନ୍ତି ବ୍ଲକ ରେ।
ଶୁବିଲାନି।
ଏଗ୍ରିକଲ ଡିପାର୍ଟମେଣ୍ଟ ରେ ଅଛନ୍ତି।
ଓ ହୋ।
ଆପଣ କଣ କରନ୍ତି?
କଣ କହିଲେ?
ଆପଣ କଣ କରନ୍ତି?
ଶୁବୁ ଶୁବୁନି।
ଆପଣ କଣ କରୁଚନ୍ତି?
ମୁଁ ଏବେ ଶୋ ବସିଥିଲି।
ଆପଣ କଣ ଚାକିରୀ ବାକିରିୀ କରୁଚନ୍ତି ନା କଣ କରୁଚନ୍ତି ସେଇଆ ପଚା ପଢା ସ ସରିଲା ମାନେ ପଢୁଥିଲେ?
ହଁଅଁ ଗ୍ରାଜୁଏସନ ସରିଲା।
ଏବେ ତାହଲେ ଆପଣଙ୍କର ପାଠ ପଢା ସଇଲା ଆ ମୁଁ
ହଁ।
କୋଉଠି କରୁଥିଲେ?
ମୁଁ ଏଇ ଆମ ଯୋଉ ଆମ ଗାଁ ପାଖରେ ମ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ଜାଣିଥିବେ?
ହଁ ହଁ ଏଇଠି ପଢୁଥିଲେ ଏଇ କୁଶଳେଶ୍ୱର ଓ ହଁ। ଆଉ ଆପଣଙ୍କର ଫ୍ୟୁଚର ରେ ଏମ୍ କଣ ଅଛି?
ଶୁଭିଲାନି
ଆପଣଙ୍କର ଫ୍ୟୁଚର କଣ ଅଛି ଭବିଷ୍ୟତରେ କଣ ହେବା ପାଇଁ ଚାହୁଁଛନ୍ତି?
ସେମିତି ତ କିଛି ଭାବିନି ତଥାପି ଭାବୁଚି ପିଜି କରିଦେବି। ତାପରେ ବ୍ଲଗିଙ୍ଗ ଭାବୁଛି ୟୁଟ୍ୟୁବ ରେ ସେଇଟା ଆମର ପିଲା ଟେ ଅଛି
ହଁ।
କୋଉ ପେପର୍ ଟା ଆପଣଙ୍କର ଭଲ ହୁଏ? ମୁଁ କହିଲି ଆପଣଙ୍କର କୋଉ ପେପର ଟା ଭଲ ହୁଏ?
ବସ ଏତ ଭଲସେ କଣ ଶୁଭିଲାନି।
ମୁ କହିଲି ଆପଣ ଅନର୍ସ କଣ ରଖିଥିଲେ?
ମୋର ହିଷ୍ଟ୍ରି।
ଆପଣଙ୍କର କେତେ ପରସେଣ୍ଟ ଥିଲା ଗ୍ରାଜୁଏସନ ରେ?
ମୋର ଥିଲା ସିକ୍ସଟି ସିକ୍ସଟି ଭଳିଆ ଥିଲା।
ଆପ୍ଲାଏ କରୁଛନ୍ତି ନା ମାନେ ଭାବିଛନ୍ତି?
କଣ?
ପିଜି ପାଇଁ ଆପ୍ଲାଏ କଲେଣି ନା ଭାବୁଛନ୍ତି କରିବା ପାଇଁ?
କରିବି ଭାବୁଛି ଘରେ କହୁଛନ୍ତି ମୋର ତ ମନ ନାହିଁ। ଘରେ କହୁଛନ୍ତି।
ଘରେ କହୁଛନ୍ତି ଆପ୍ଲାଏ କରି ତେ ଦେଖିଆ।
ପଢାପଢି ସହିତ ଆଉ କଣ କରନ୍ତି?
ପଢାପଢି ସହିତ ବାପାଙ୍କୁ କାମ ରେ ହେଲ୍ପ କରେ ଆଉ ପାର୍ଟ ଟାଇମ କରିବି ବୋଲି ଭାବିଛି। ଚାଲିଛି।
ବାପା କଣ କରନ୍ତି ଚାଷ କରନ୍ତି?
ଆମର ଅଛି ଚାଷ ବି କରନ୍ତି। ଆଉ ଅଛି ଗାଡି ଛଅ ସାତଟା ଗାଡି ଅଛି ସେଇଟା ବାପା ବୁଝାବୁଝି କରନ୍ତି ତାଙ୍କ ସହିତ ମୁ ବୁଝାବୁିଝି କରେ।
ଓହ ଗାଡି ତାହେଲେ ଆପଣଙ୍କର ଅଛି ସେସବୁରେ ବି ଆପଣ ରେ ବି ବୁଝାବୁଝି କରନ୍ତି ଆପଣଙ୍କ
କଣ କହିଲେ?
ତମ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବାପା ମା ଭାଇ ଭଉଣୀ ଦାଦା ଖୁଡି ବଡବାପା ବଡମା।
ହୁଁ।
ଜେଜେବାପା ଜେଜେମା ସବୁ।
ଫ୍ୟାମିଲି ଆପଣଙ୍କ ଫ୍ୟାମିଲିଙ୍କ ସବୁ ପାଟି ବି ଶୁଭୁଛି ଛୁଆଙ୍କ ମାନଙ୍କର ନୁହଁ କି।
ହଁ। ନା ସବୁ ଏଇଠିପା ଚିଲଉଛନ୍ତି।
ହୁଁ ଫାମିଲିରେ ରହିଲେ ଏଇଟା ଗୋଟେ ହାପିନେସ କି ସମସ୍ତେ କଥା ହବା କି ସମସ୍ତେ ବସିକି ଖାଇବା ଆଜ୍ଞା।
ହଉ ଧନ୍ୟବାଦ।